ମ୍ୟାଡାମ ନମସ୍କାର ଆଉ କେମିତି ଅଛନ୍ତି?
ସାର୍ ବହୁତ ବଢିଆ ଅଛି। ଆପଣ କେମିତି ସାର୍ ଅଛନ୍ତି?
ହଁ ଆଉ ମୁଁ ବି ଠିକ ଠାକ ଅଛି। ଆଉ ଆପଣଙ୍କର ଖାଇବା ପିଇବା ସରିଗଲାଣି?
ହଁ ସାର୍ ଡିନର୍ ସରିଗଲାଣି।
ଆଛା ନାଇଁ ବର୍ଷା ତ ଛାଡି ଯାଇଛି ଆଜି ଚାରିଟା ବେଳଠୁ ଆ ଆଉ ଆପଣଙ୍କ ସେପଟେ ହଉଛି?
ଏବେ ତ ସାର୍ ହଉନି ଦିନ ଯାକ ଯାହା ବର୍ଷା ହଉଛି।
ଆଜ୍ଞା ଆଜି ଦି ଦି ଦିନ ଯାକ ବହୁତ ସାରା ବର୍ଷା ହେଉଥିଲା। ଭାରି ଅପରିଷ୍କାର ଲାଗିଲା ବହୁତ କାମ କରିବା ପାଇଁ ମ୍ୱି ପଡିଲା ସେଥିପାଇଁ ବର୍ଷା ସକାଶେ ବହୁତ କାମଥିଲା।
ବର୍ଷା ରେ ଟିକେ ହେଲା ବେଳକୁ ସାର୍ ହଇରାଣ ଟିକେ ହବାକୁ ପଡେ। ଆପଣଙ୍କୁ ସେ ବର୍ଷା ଟାଇମ ରେ କଣ ଖାଇବାକୁ ଭଲ ଲାଗେ?
ଟିକେ କମାଇଲେ ଆ ତେଲକ ଜିନିଷ ଏଇଟା ମତେ ବହୁତ ଭଲ ଲାଗେ ଯେମିତି କି ପକୁଡିଟେ ହଉ ଅ। ଆଉ କେ ଜଣଙ୍କୁ
ଆଜି ସାର୍ ଆମେ ଏମିତି ପ୍ଲାନ୍ କରିଥିଲୁ। ହୁଁ କୁହନ୍ତୁ।
ମତେ ଟିକେ ପକୁଡି ସତ ମାନେ କୁହନ୍ତି। ହଁ। ପକୁଡି ସହିତ ଚା।
ଆଜି ସାର୍ ଆମେ ଏମତି ଆଜି ଆମେ ସାର୍ ପ୍ଲାନ୍ କରିଥିଲୁ ଆମର ସେ ଅଫିସରେ ସେ ଉଁ ପକୁଡି କରିବା ପାଇଁ କିଛି ତ ନଥିଲା ଆମେ ଚେଷ୍ଟା କରିଥିଲୁ କରିବା ପାଇଁ କିନ୍ତୁ ସମସ୍ତଙ୍କର ଲଞ୍ଚ ଯଦି ହେବି ହେଇଥିଲା ଯେ ଆଉ ପକୁଡି ଖାଇବା ପାଇଁ ଆଉ ସେରା ଇଛା ନଥିଲା ତାପରେ ପୁଣି ଯେତେବେଳେ ମାନେ ବର୍ଷା ହେଉଥିଲା। ଇଛା ହଉଥିଲା ଲଞ୍ଚ କରିୁଥିଲି ଆଉ ଯେତେବେଳ କାମ ସରିଲା ବେଳକୁ ବର୍ଷ ବି ଛାଡି ଯାଇଥିଲା ଆଉ ପେଟ ବି ଭରି ଯାଇଥିଲା ତେଣୁ ଆଉ ପକୁଡି ସାର ଆଜି କ୍ୟାନସଲ ହେଇଗଲା ଆପଣ ସେ ପ ପକୁଡି ସହିତ କଣ ଖାଇବାକୁ ଭଲ ଲାଗେ?
ମତେ ଖାଲି ପକୁଡି ଖାଇଦିଏ ମାନେ ଏଟା ଚିଲ୍ଲୀ ସସ୍ ଲଗେଇକି ମତେ ଯଉ କୁହନ୍ତି ପକୁଡ଼ି ସହିତ ଚାହା ପିଇବା ମୋତେ କାଇଁ ସେଟା ଭାଗେ ଚା ରେ ମୁଁ ଚା ସେଟା ମାନେ କଣ କିଛି ଭିଜେଇକି ଖାଇବାକୁ ପଡେ। ପସନ୍ଦ କରେ ଆଉ ପକୋଡି ଟା ତେଲରେ ଏଇ ଯୋଉ ଏଟା ପକେଇ ଦେଲା ପରେ ଚା ରେ ପକେଇ ଦେଲା ପରେ ତ ଯୋଉ ତେଲଟା ମିଶେ ମୋତେ ଅବାଗିଆ ଲାଗେ ଆଉ ସେମିତି ଚୋବେଇକି ଖାଇବା ପାଇଁ ମୋତେ କିନ୍ତୁ ଭଲ ଲାଗେ ନାହିଁ।
ମୁଁ ବି ସାର୍ ଖାଲି ପକୁଡ଼ି ଖାଇବାକୁ ମତେ ଭଲ ଲାଗେ ପକୁଡି ସହିତ ସସ୍ ମିଶେଇକି ଖାଏ। ମୁଁ ବି ଏତେ ପସନ୍ଦ କରେନି। ଚା ରେ ଗୁଡେଇ ଖାଇବା ପାଇଁ ଆପଣଙ୍କୁ ସେ ଚା ପସନ୍ଦ?
ହଁ ମତେ ଚାହା ପସନ୍ଦ କ୍ଷୀର ଚାହା ଆଉ ନାଲି ଚାହା ମତେ ବହୁତ ପସନ୍ଦ।
ନାଲି ଚା ସାର୍ କେମିତି କଣ ବନାନ୍ତି କେମିତି କଣ କଣ ପକେଇକି?
ବହୁତ ସିପୁଲରେ ୱେରେ ମାନେ କିଛି ବି ସେ ଏଥିରେ କିଛି କାମ କରିବାକୁ ପଡେନି ମାନେ ସହଜରେ ଆଉ ବହୁତ କମ ସମୟରେ ମଧ୍ୟ ହେଇଯାଏ କ୍ଷୀର ଚା। ଦେଖେ ନାଲି ଚା ରେ ମୁଁ ବେଶୀ ଖାଲି ପକାଏ ଅଦା ଗୋଲମରିଚ। ଆଉ ଚାହାପତି ଚିନି ଆଉ ଏମି କଣ ଆଁ ଆମ ବୋଉକୁ ଏଇ ତେଜପତ୍ର ପକେଇବା ପାଇଁ ମତେ କିନ୍ତୁ ତେଜପତ୍ର ସ୍ମେଲ ଟିକେ ଅବେଗା ଇଏ ଲାଗେ କିନ୍ତୁ ମୁଁ ତେଜପତ୍ର ବି ପକେଇଦିଏ। ଏଇତିକି ବାସ ପକାଏ ଆଉ କେହି ଜଣେ ଶୁଣ୍ଠି ବି ପକାନ୍ତି ତାକୁ ଟିକେ ପକେଇକି ମତେ ଡେଲି ଭଲ ଲାଗେ। ଆଉ ମତେ ବେଶୀକାଲି ତୁଳସୀ ପତ୍ର ବି ପକେଇଲେ ବହୁତ ଭଲ ବାସ୍ନା ହୁଏ ମତେ
ଏଇଟା ଟିକେ ଏଇଟା ସାର୍ ଯୋଉ ତ ଆମର ବର୍ଷା ଦିନ ଥଣ୍ଡା ହେଇଥା ଯଦି କାଜ ଜର ହେଇଥିବ ଏଇଟା ଗୋଟେ କାଢା ଟାଇପର ପୋଟ ସପୋର୍ଟ କରିବ।
କାଢା କାଢା ଗୋଟେ ପ୍ରସ୍ତୁତ ହୁଏ ଭଲ ଲାଗେ ସେ କାଢା
କିନ୍ତୁ ଆମ ଓଡି ଅ ମୁଁ ସାର ବହୁତ କମ ବନାଏ ଯେ ଯେତେଳେ ମୋର ମଝିରେ ବହୁତ ହେ ସିଭିୟର କାଶ ଥଣ୍ଡା ହଉଥିଲା ଜମା ଛାଡୁ ନଥିଲା ସେବେ ମୁଁ ଟ୍ରାଏ କରିଥିଲି। ନହେଲେ ଏମିତି ତ ଟ୍ରାଏ କରେନି।
ୁ ରାକେଶ
କିନ୍ତୁ ଆମ ଓଡିଶାର ଲୋକମାନେ ମାନେ ରେଗୁଲାର ତାଙ୍କର ଚା ପିଇବା ଗୋଟେ ଅଭ୍ୟାସ ଥାଏ ସାର୍।
ହଁ ହଁ ହଁ।
ସକାଳେ ସନ୍ଧ୍ୟା ବେଳେ ଆପଣଙ୍କର ସେ ସେମିତି ଅଭ୍ୟାସ ଅଛି କି?
ହଁ ମୋର ଅଭ୍ୟାସ ବହୁତ କମ ଥିଲା ଏବେ କିନ୍ତୁ ଟିକେ ରେଗୁଲାର ହେଇଯାଇଛି ଆଉ କେବେ କେବେ ବି ବନ୍ଦ କରିଦଉଛି ମାନେ ଏତେ ବି ରେଗୁଲାର ମାନେ ପି ନ ଯୋଉଟା ମୁଣ୍ଡ ଓ ବ୍ୟଥା ହବ ସେଇଟା ନାହିଁ। ମାନେ କିଏ ରେଗୁଲାର କାହାକୁ ମୁଁ ଚଳେଇଦିଏ ଆଉ ଏମତି ହିଁ ଥିବ ଯେ।
ସାର୍ ମୁଁ ଶୁଣିଛି ଯେ କୁଆଡେ ଚାହା ଗୋଟେ ମାନେ ନିଶା ଭଳିଆ କାମ ଦିଏ। ଯଦି ନ ପିଇଲେ କେମିତି ଗୋଟେ ମୁଣ୍ଡ ବୁଲାଏ ଭଲ‌ ଲାଗେନି ସେଇଟା କଣ ସାର୍ ସତ କି।
କି ନାଇଁ ଚାହା ନ ପିଇଲେ ମୁଣ୍ଡ ଖରାପ ହେଇଯିବ ଏମିତିକା ଟାଇପରେ ତାଙ୍କର ଜଳ ଖିଆରେ ବି। ବହୁତ ଚାହା ସେମାନେ ଖାଇବାକୁ ପସନ୍ଦ କରନ୍ତି ଆଉ ଚାହା ସହିତ ସେମାନେ ଜଳଖିଆ। ଆ ଭାତ ପଛ୍ କି ତାଙ୍କର ଏଇ ଯୋଉ କିନ୍ତୁ ଚାହା ଟା ନହେଲେ ତାଙ୍କ ମୁଣ୍ଡ ବ୍ୟଥା ହୁଏ ଚା ବି ଉନ୍ କୋ ବହୁତ ପସନ୍ଦ। ହେଇଥାଏ ଚା ଏମିତିକା ଟାଇପ୍ ର। ଯିଏ କି ଅଧିକ ଏଜେଡ ଲୋକ ମାନେ ଆ ଏମାନଙ୍କୁ ଚାହା ଟିକେ ବହୁତ ପସନ୍ଦ ଆସେ କାହିଁକି ନା। ଚାହା ଟା ପିଇଲେ ତାଙ୍କୁ ଉପଶମ ଲାଗେ। ଯୋଉ ମାନେ କାମ ବାଧାରୁ ଆସି ସାରିଲା ପରେ ଯୋଉଟା ରିଲାକ୍ସ ଟା ପାଇଁ ସେଟା ସେମାନେ ଚା ପି କି ସେମାନେ ରିଲାକ୍ସ ଟାକୁ ନିଅନ୍ତି।
ମତେ ଲାଗୁଛି ସାର୍ ଆମ ଅ ଓଡିଶାରେ ଯଦି। ଚା ଗୋଟେ ଲୋକଙ୍କର ଗୋଟେ ଇମୋସନ ଗୋଟେ।
ଆଜ୍ଞା ଆଜ୍ଞା ହଁ ହଁ। ଭାତ କହିଲେ ଯେମିତି ଇମୋସନ ସେମିତି କା ଚା ବି ଗୋଟେ ଇମୋସନ।
ଏଠି ଟିକେ ଲୋକମାନେ ନିଜର ଆ ଯୋଉ ଟିକେ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରନ୍ତି ନିଜ ନିଜ। ନିଜର କଥା ଆ ଦୁଃଖ ସୁଖ ଟିକେ ହୁଅନ୍ତି ତ ଟିକେ ନିଜ ଘ ଗୋଟେ ଘରେ ତ ସେଟା ଗୋଟେ ଭଲ ତାଙ୍କ।
ଆପଣ ଦେଖିବେ ଆଁ ଗ୍ରୋସରୀ ଆଇ ଟମ୍ କିମ୍ବା ଆଉ କୌଣସି କୋଉ ଦୋକାନ ରେ ବି ଯଦି ଆପଣ ଭିଡ଼ ଦେଖିନଥିବେ ଚାହା ଦୋକାନରେ ଆପଣ ବହୁତ ଭିଡ ଥିବେ ଆଉ ସେ ଖବର କାଗଜ ତ ଆଗ ଥୁଆ ହେଇଥିବ।
ହଁ ନିହାତି ନିହାତି ମୁଁ ବି ସାର୍ ସେମିତି ଦେଖିଛି ଆଉ ଗୋଟେ କଥା ବି ଚାହା ବି ଆପଣ ବଡ ବଡ। ହୋଟେଲ ଜାଗା ପିଇବା ଅପେକ୍ଷା ଛୋଟ ଯଦି ଦୋକାନ ରାସ୍ତା କଡରେ ପିଇବେ।
ସେଟା ବହୁତ ଭଲ। ବନାନ୍ତି ଆଉ ଯୋଉମାନେ ହୋଟେଲ ରେ ପିବେ ସେମାନେ କଣ ଅ ସେମାନଙ୍କର ମାନେ। ଜଲଦି ହେବା ପାଇଁ ସେମାନେ ବହୁତ କମ୍ ଟାଇମ ଫୁଟାନ୍ତି ଆଉ ଜଲଦି ଦେଇଦବା ପାଇଁ। ମାନେ ଏମତି ସର୍ଭ କରିବା ପାଇଁ ଜଲଦି ଦେଇ ଦିଅନ୍ତି ନା ସେ। ସେଥିପାଇଁ ତାଙ୍କ ଚା ଟା ପାଣି ମରି ନଥାଏ ସେଥିପାଇଁ ଟେଷ୍ଟ ଆସେନି କିନ୍ତୁ ଏବେ ତ ଯୋଉମାନେ। ଭି ଆଇ ପି ସେମାନେ‌ ତ ଯାଇକି ବଡ ବଡ ରେଷ୍ଟୁରାଣ୍ଟ ବଡ ବଡ କ୍ୟାଫେ ରେ ଯାଇକି ବି ପିଉଛନ୍ତି। ମତେ କାଇଁ ସେଇ ଚାଆ ଅପେକ୍ଷା ଦୋକାନ ଚାହା ଟା ବହୁତ ଭଲ ଲାଗେ ମୁଁ ତ ପିଇନି ଦୋକାନ ଦୋକାନ ଚାହା କିନ୍ତୁ ଦୋକାନ ଚା ବହୁତ ଭଲ।
ଆଁ ସାର୍ ଟେଷ୍ଟ ବି ତ ନିହାତି ଗୋଟେ କଥା ଆଉ ଗୋଟେ କଥା ହଉଚିକି ଯଦି ଆପଣ ବଡ ହୋଟେଲ ରେଷ୍ଟୁରାଣ୍ଟ ଯାଇ ପିଉଚନ୍ତି ଆପଣ କଣ ସମସ୍ତେ ଯାଇକି ଏକାଠି ଚା ପିିବେ ତ ସେଇଠି ନିହାତି ସିଙ୍ଗଲ ଏକା ହିଁ ଆପଣଙ୍କୁ ପିଇବାକୁ ପଡିବ କିନ୍ତୁ ଆପଣ ଯଦି ଚା ଖଟରେ ପିଉଚନ୍ତି ସେଇଟି ଟି ଆପଣ ଖୋଲା ଖୋଲି ଭାବରେ ହସି ମଜା କରି ପିଇ ପାରିବେ ବଡ ହୋଟେଲରେତ ବେଶୀ ଜୋରେ ଆପଣ ପାଟି କରି ପାରିବେନି ନା ତ ଆପଣ ଟିକେ ରାସ୍ତା କଡରେ ଖୁସି ବାସି ହେବେ ଏଇ ସବୁ ଜିନିଷ ଟା ଟିକେ
କଥାବାର୍ତ୍ତା ସମ ଏଇଟା ଚା ପିଇବାର ଗୋଟେ ମଜା।
ଆଉ ବର୍ଷା ଟାଇମରେ ତ ଚାହା ପିଇବାର ଆହୁରି ସାର ମଜା ନିଆରା।
ଆଜ୍ଞା ଆଜ୍ଞା ହଁ ହଁ।
କାଶ ହେଲେ ଟିକେ ପିଇଲେ ନିହାତି ଭାବେ ଆପଣ ବି ଜଣେ ଚାଏ ଲଭର ଆପଣ ସେଇଟା ନିହାତି ଭାବ୍ ବେ ଫିଲ୍ କରିପାରୁଥିବେ। ମୁଁ ସାର୍ ଟିକେ ଅକେଜନ୍ ହେଲେ ପିଏ ମୁଁ ତ ଡେଲି ପିଏନି।
ଆପଣଙ୍କୁ ପଇସା ଟେ ନାଲି ଚାହା। ସେ କଫି ପିଅନ୍ତି ସେ କଣ?
ଆଁ ଆମ ଘରେ ସାର ଆକ୍କଚୁଲି ମୁଁ ଛୋଟ ବେଳୁ ଦେଖିଛି ଆମ ଘରେ ନାଲି ଚାଲ ସାର୍ କେବେ ବନିନି ତେଣୁ ନାଲି ଚ ର ସତ କଥା କହିଲ ଗଲେ ଟେଷ୍ଟ ଜାଣିନଥିଲି କିନ୍ତୁ ଏମିତି କିଛି ଜଣ ରିଲେଟିଭ୍ ଙ୍କ ଘରେ ମୁଁ ଟେଷ୍ଟ କରିଥିଲି ମତେ ଠିକ ଠାକ୍ ଲାଗିଥିଲା। ତାପରେ ଆମର ଜଣେ ସେ ଷ୍ଟାଫ ଅଛନ୍ତି ସେ ସେ ତ ବନେନି ବନେ ବହୁତ ରେୟାର ଚା ବନେ କିନ୍ତୁ ସେ ବନାନ୍ତି ସେଇ ନାଲି ବନାନ୍ତି ନା ଆଉ ସିଏ ବହୁତ କଣ ଜିନିଷ କଣ କଣ ସବୁ ପକାନ୍ତି ମୁ ଜାଣିନି ବହୁତ ହିଁ ଟେଷ୍ଟି ଲାଗେ ପୁରା ମାନେ ଆପଣଙ୍କ ସେଟା ଲେମନ ଟି ହେଇପାରେ କିମ୍ବା ନାଲିଚା ମୁଁ ବି ଜାଣିପାରେେ ବହୁତ ହି ବଢିଆ ଲାଗେ ଆଉ ସେଇଟା ପେଟ ବି କିଛି ଖରାପ ହଉନି ମସ୍ତ ଲାଗେ।
ହଁ କ୍ଷୀର ଚା ଅପେକ୍ଷା ଆପଣ ଯଦି ନାଲି ଚା ନାଲି ଚା ବି ଯଦି କଣ୍ଟିନିଉ କରନ୍ତି ମାନେ ଏମିତି ଏକେଜନାଲ ଯଦି ପିଅନ୍ତି ନାଲି ଚା ଟା କିଛି ଖରାପ ପେଟ ଗ୍ୟାସ ପାଇଁ କ କିଛି ବି ଇ ନଥାଏ ଆଉ ଆପଣଙ୍କୁ ଥଣ୍ଡା କାସ ହେଲେ ବି ଆପଣ ନାଲି ଚାହା ବି ଯଦି ପିଅନ୍ତି ବହୁତ ବଢିଆ।
ତୁଳସୀ କହୁଥିଲେ ନା ପକାନ୍ତି ବୋଲି। ଏବେ ତ ସ ରେଡିମେଡ ପାଉଡର ବି ଆସିଲାଣି ରେଡିମେଡ୍ ପାଉଡର ବି ଆପଣ ଗୋଟେ ଗୋଟେ ମସଲା ପକେଇବାକୁ ପଡିବନି ସବୁ ମସଲା ମିଶିକି ଅଛି ଆପଣ ଡାଇରେକ୍ଟ ପକେଇବେ ଅ
ମୁଁ ବି ଦେଖିଛି କେତେଜଣ ଟ୍ରେନରେ ଗଲାବେଳେ ସେମାନେ ଥର୍ମୋପ୍ଲାସ ରେ ଯେବେ ଗରମ ପାଣି ନେଇଯାଇଥାନ୍ତି ଅ କିମ୍ବା କ୍ଷୀର ଯଦି ଫୁଟେଇକି ନେଇଯାଇଥାନ୍ତି ସେଥିରେ କଣ କି ଚାହା ଗୁଣ୍ଡ ତାପରେ କେତେ ସାରା ମସଲା ଏଗୁଡା ସବୁ ସେମାନେ ଗୋଟେ ପାଉଡର କରି ରଖି ଦେଇଥିବେ ସେଥିରେ ଆପଣ ପକେଇବେ ତ ପକେଇ ସାରିକି ସେ ଯୋଉ ଗୁଣ୍ଡ ଟା ତଳେ ବସ ଆସିଯାଏ ଉପର ଉପରେ ଚା ପିଅନ୍ତି ଆଉ ସେଇଟା ତ କଣ ଚା କୋଉଠି ମାନେ ତାଙ୍କୁ ଭଲ ଆସେ କିନ୍ତୁ ମତେ ମତେ କାହିଁ ସେମିତିକ ଚାହା ଟା ମତେ ଠିକଠାକ୍ ଲାଗେନି କାରଣ ସିଏ ତ ବାହାରକୁ ଯାତ୍ରୀ ଯୋଉମାନେ ଯିବେ ଆଉ ଘରେ ଥାଇକି ଏମିତି ପାଉଡର କରି ରଖିଦବାଟା ଏଇଟା ରେଡିମେଡ ଆପଣ ବନେଇଦେବେ ତିଆରି କଲା ବେଳେ ପକେଇବେ ସେଇଟା ଚଳିବ କିନ୍ତୁ ଆପଣ ଯୋଉ ଯାତ୍ରୀ ମାନେ ଯୋଉମାନେ ଯାଉଛନ୍ତି ସେମାନେ ଏ ସବୁ ଯୋଉ ନେଇକି ଯାଉଛନ୍ତି ସେଇଟା ମତେ ଏଟି ଭଲ ନାଗେନି ଯୋଉମାନେ ପିଉଛନ୍ତି ତାଙ୍କର ଅଭ୍ୟସ୍ତ ହେଇଯାଇଛି ମାନେ ମୁଁ କହିବା କଥା। ମୋ ଦ୍ଵାରା ମାନେ ସେଟା କେ ଭଲ ଲାଗେନି।
ସାର୍ ଆଉ ଗୋଟେ କଥା କଣ କି ଯେହେତୁ ସେମାନେ ଯାଉଛନ୍ତି ଆଉ। ହଁ କିନ୍ତୁ ସେ ଯହେତୁ ଯାଉଛନ୍ତି ଯାତ୍ରା କରୁଛନ୍ତି ତ ତାଙ୍କ ପାଖରେ ଅଲଗା ବି ଅପସନ ନାଇଁ ନା। ତ ସେଥିପାଇଁ ଯୋ ଷ୍ଟାମଚ ଭଳିଆବ ପାଇଁ ଇନଷ୍ଟାଣ୍ଟଲି ବନିପାରିବ। ସେଥିପାଇଁକି ସେଟା ସେମାନେ ବନାନ୍ତି ଏଇଟା ଗୋଟେ କି ଭଲ ଟ୍ରିକ୍ ବିବସ୍। ଯେ ଯାତ୍ରା ସମୟରେ ଏଇଟା ଗୋଟେ କ୍ୟାରି କରିକି ନବା ପିଇବା ଏଇଟା ଭଲ। ଆପଣ ସେ ଟ୍ରେନରେ ଜର୍ଣ୍ଣି କରିଛନ୍ତି। ଟ୍ରେନ କେବେ ଯା
ହଁ ମୁଁଟେ ଆଜ୍ଞା ହଁ ଯାଇଛି ଯାଇ
ସେଟା ଗୋଟେ ଯେତେବେଳେ ଯେତେବେଳେ ଫ୍ୟାମିଲି ସହିତ ଯାଆନ୍ତି।
ଆଜ୍ଞା।
ଫ୍ୟାମିଲି ସହିତ ସାର୍ କିମ୍ବା ଗୋଟେ ଗ୍ରୁପରେ ଗଲେ। ମେ ଟ୍ରେନ ରେ ଗଲେ ମଜା ନିହାତି ଆସେ ମାନେ ବିଭିନ୍ନ ପ ର ଖାଇବା ନେଇକି ଯିବା।
ମଜା ଆସେ ।
ଆପଣଙ୍କ ସାର୍ ଏମତି ରେବି ଅଛି।
ହ ଜର୍ଣ୍ଣିମେ କରିଥିଲୁ ସେଥିରେ କି ଖାଇବା ପିଇବା ମାନେକି ସ୍ନାକ୍। ସେଗୁଡାକ ମଗେଇଥିଲୁ ବହୁତ ଭଲ ଭଲ ଥିଲା ଆଉ ଖାଇବାରେ ସେଠି ସେଠି ଖାଇ। ଜିବାରେ ଯେତିକି ମଜା ନଥାଏ ଟ୍ରେନର ଯୋଉ ପବନଟା। ଜସ୍ ସେଇଟା ହିଁ ବହୁତ ମଜା ଲାଗେ ଆଉ ଖୁସି ଲାଗେ ଆଉ ସେତିିକି ଆମେ। ହଁ କୁଆଡେ ଉଡିକି ଯାଉଚେ ହେରି ସେମତି ଆଜ୍ଞା ଆଜ୍ଞା ହଁ ମୁଁ। ଗ୍ରୁପରେ ବି ଯାଇଛି ଫ୍ୟାମିଲିତ ନାଇଁ ଫ୍ରେଣ୍ଡସ ମାନଙ୍କ ସହିତ ବହୁତ ଭଲ ଲାଗେ। ସେଇଟା ମଜାହିଁ କୁଛୁ ଅଲଗା।
ହଁ ଏକାଠି ଖାଇବା ବି ସମସ୍ତେ ମୁଁ ସେ ଯୋଉଠି ଦେଖିଛି ଏକାଠି ଆମ ଫ୍ୟାମିଲି ସହିତ ବି ଯାଇ। ଥିଲୁପୁରା ଗୋଟେ ବଡ ଗ୍ରୁପ ସହିତ। ବହୁତ ପ୍ରକାର ବିଭିନ୍ନ ପ୍ରକାର ଖାଇବା ସବୁ ବନେଇକି ନେଇକି ଯାଇଥିଲୁ। ଆଉ ସେଠି ବହୁତ ମଜା ଆସିଥିଲା ଠିକ ଅଛି ତାହାଲେ। ଥ୍ୟାଙ୍କୟୁ ସାର୍ ଆପଣଙ୍କର ଗୋଟେ ବହୁତ୍। ଭଲ ଏକ୍ପପ୍ରେନ୍ସ ସେୟାର କଲେ ମତେ ବି ଆପଣଙ୍କ ଖୁସି ହେଇକି ବହୁ ମାନେ କଥା ହେଇକି ବହୁତ ଖୁସି ଲାଗିଲା।
ଆଜ୍ଞା ଆଜ୍ଞା ଆଜ୍ଞା ୱେଲକମ୍ ୱେଲକମ୍।